ହାଲୋ ହଁ ଆଜ୍ଞା ନମସ୍କାର।
ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ହଉ କରଛନ୍ତି
ସଣ୍ଡେ
ଶୋଇଚି ଆଉ।
ହଁ ମୁଁ ବି ସେଇୟା। ମୁଁ ବି ମୁଁ ବି ସେଇଆ ଆଉ ମୁଁ ବି ହେଇ ଖାଇ ପିଇକି ଆଉ। ବସିିକି କଥା ହେଲି ଆଉ।
ଯାଇନାହନ୍ତି।
ନାଇଁ ମୁଁ ଏଇ ବସିଚି ଆଉ କଣ ଖାଇଲ
ଆଉ ଖିରି ହୋଇଥିଲା ଆଉ ଗୋଟେ କୋବି କୋବି ତରକାରୀ ହେଇଥିଲା ଆଉ।
ଅ ହଁ। ବଢିଆ ଖାଇବା ଆଉ ପୁରା ସୁଷ ଓହୋ ସୁଷମ ଖାଦ୍ୟ ଆଉ।
ଆ ଆଜ୍ଞା।
ପୁଷ୍ଟିକର ଖାଦ୍ୟ।
ଆଜ୍ଞା।
ଦେଶୀ ଖାଇବା ଯାହାକୁି କୁହନ୍ତି ଦେଶୀ ଖାଇବା।
ଆଜ୍ଞା ଆଉ ଆଜ୍ଞା ଆପଣ ଆପଣ ଏବେ କଣ ଖାଇଲେ
ମୁଁ ରୁଟି କରିଥିଲି କ୍ଷୀର ଆଉ ଝୁଡଙ୍ଗ ଆଳୁ ପୋଟଳ- ସବୁ ମିଶେଇକିନା ଭଜା ଭାଜିଥିଲି ଆଉ।
ହଉ ହଉ ଆଉ କୋଉ ଆପଣ ତ କ୍ଷୀର କଣ କିଣିକି ଆଣୁଚନ୍ତି କିଣିକି ଆଣୁଥିବେ।
ହଁ ହଁ କିଣିକିରି ଏଠି ଗଉଡ ଭାଇ ଅଛନ୍ତି ଆଣିକି ଦେଇ ଯାଉଛନ୍ତି କ୍ଷୀର ଆଉ
ଓ ହୋ ଆପଣ କହିଛନ୍ତି ସେ ଆଣିକି ଦେଇଯାଉଛନ୍ତି
ହଁ ହଁ ମାସକୁ ମାସ ପଇସା ନିଅନ୍ତି ଆଉ
ଆଜ୍ଞା ଆଜ୍ଞା କେତେ କ୍ଷୀ କ୍ଷୀର ଏବେ କେତେ କଣ ନଉଛନ୍ତି ପାଏ ଇଏ କୁ
ପାଏନୁ ଏ ଲିଟର ହିସାବ ଆଗ ତ ଆମର ଆଗ କାଳରେ ତ ସବୁ ଶେର ଥିଲା ଚାରିପା ଗୋଟେ ଶେର ଦୁଇ, ପା ଅଧଶେର ଏବେ ତ ସେମିତି ନାହିଁ ଏବେ ସବୁ ଲିଟର
ଆଜ୍ଞା ଆଜ୍ଞା
ଯୋଉଟା ଆମର ତିନି ପା ତିନି ପା ଅଧେ ସେଟା ବୋଧେ ଲ ଲିଟ ହଉଛି ଆଉ ଲିଟର ଟା ଟିକେ କମ ଶେର ଠାରୁ ଆଉ,
ଆଜ୍ଞା ଆଜ୍ଞା
ଏବେଟା ଆମକୁ ଲିଟର ଟେ ଚାଳିସି ଟଙ୍କା ପଡି ଯାଉଚି ଆଉ।
ଓ ଆଜ୍ଞା ଆଜ୍ଞା ଆପଣ କଣ ମାସିକିଆ ଦଉଚନ୍ତି।
ହଁ ହଁ।
କେତେ କଣ ଦଉଚନ୍ତି ମାସିକାଆ?
ମାସକୁ ଆମର ବାରଶହ।
ଓ ହୋ ଆଜ୍ଞା ଆଜ୍ଞା। ଆମର ଦଉଛନ୍ତି ପା ଖି ପା ଲେଖା ଦଉଚନ୍ତି। କ୍ଷୀର ଆମ ଏଠି
ଭଲ ଏବେ ବହୁତ ଗାଁ ଗହଳିରେ ସେଇ ହିସାବ ବି ଚାଲିଚି ଆଉ ଏଠି ତ ବଜାର ପାଖରେ ରହିଲା। ଜଳିଖିଆ ଦୋକାନ ମାନେ ସବୁ ନେଇ ଯାଉଚନ୍ତି ଆଉ ସେମାନେ ତାଙ୍କ ଟିକେ ଲାଭ ପାଇଁ ଏମ କିହିସାବରେ ଦେଇ ଦଉଚନ୍ତି ଆଉ।
ଆଜ୍ଞା ଆମର ପା ହିସାବ ନଉଚନ୍ତି ମାସକୁ ଚାରିଶହ ପଚାଶ ଟଙ୍କା ଲେଖା ଖାଉଚନ୍ତି।
ବଢିଆ ଆଉ।
ଆଚ୍ଛା ମୁଁ ଆଣିକି ପିଇଉଚି ତ।
ହଁ ବଢିଆ ଆଉ ହମ ଆଉ ସେଇ ଗୋଟେ ତ କେବଳ ଗାଈ କ୍ଷୀରରେ ହିଁ ଟିକେ ସାର ମସଲା ନାଇଁ ଜୈବିକ ସାର ଇଏ ହଉନି କିଛି ନହେଲେ ଆଉ ନହେଲେ ସବୁଥେରେ ସାର ମ
ହ
ସେ ଗାଈ ଖିରଟା ହିଁ ଟିକେ ଶକ୍ତ। ଆଉ ବାକି ଫଳ ଗଛ ଭିତରେ ଅମୃତଭଣ୍ଡା କଦଳୀ। ଏ ଦିଟାରେ ସାର ଦିଆ ହେଇନି ଏଯାଏଁ।
ହୁଁ। ଆଉ
ନହେଲେ ଆଉ ସେଇ କଥା ବା ଆମର କଥା
ଆଜ୍ଞା ମୁଁ କହିଲି ଆପଣଙ୍କ ଜୀବ ଜୀବନ ବିଷୟ ଟିକେ କୁହନ୍ତୁ।
ଅଁ ଜୀବନ ବିଷୟରେ ଜୀବନ ତ ଏମିତି ଜୀବନ ତ ଜୀବନ ର ମାନେ ହଉଚି ଜୀବନ ତ ଚିନ୍ତା ଆଗ ତ ଦୁଶ୍ଚିନ୍ତା ତାପରେ ଯନ୍ତ୍ରଣା ତାପରେ କଷ୍ଟ ତାପରେ ସୁଖ ତାପରେ ଦୁଃଖ ସବୁ ମାନେ ପାଞ୍ଚଟା ଜିନିଷରେ ଭରି ହଉଚି ଜୀବନ।
ଆଜ୍ଞା।
ଆଉ ଜୀବନରେ ତ ସବୁ ରଙ୍ଗ ଦେଖିବାର ଅଛି।
ଆଜ୍ଞା।
ସବୁ ଦିନି ଜୀବନ ଟା ଅନ୍ଧାର ନୁହଁ ନା ଆଲୁଅ ବି ନୁହଁ।
ଆଜ୍ଞା।
ପ୍ରତି ମୁହୂର୍ତ୍ତଟା ଜୀବନ ଗୋଟେ ଏମିତି ମାନେ ଦୁଃଖ, ସୁଖ ସବୁ ନିନ୍ଦା, ଅପନିନ୍ଦାକୁ ସାମ୍ନା କରି ବଞ୍ଚିବାର ମାନେ ହିଁ ଜୀବନ।
ଆଜ୍ଞା ଆଚ୍ଛା।
ଆଉ କଣ ଜୀବନରେ ଏମତି ଦୁଃଖ, ସୁଖ ତ ଲାଗି ରହିଚି ଜୀବନ କାହାଣୀ ଭିତରେ ଆଉ। ଗୋଟେ ସ୍ତ୍ରୀ ଲୋକର ଦୁଃଖ ତ ଅନେକ ଥାଏ ଯାହାକି ସିଏ ଭାଷାରେ ପ୍ରକାଶ କରିପାରେନା।
ଓହୋ ସବ ତ ହେଇ ହେପାରେ ତ ଆମେ ବି!
ହହୁ ଦି ତେଣୁ ଶୁଣ ଶୁଣ ତାପରେ ବି ମୁଁ କହିଲି ସିନା ସ୍ତ୍ରୀ ଲୋକଙ୍କର ଅଲଗା ଦୁଃଖ ଥାଏ। ଗୋଟେ ସ୍ତ୍ରୀ ଜାତିିବ ଲେଖିକି ଗୋଟେ ସ୍ତ୍ରୀ ଲୋକ କଥା। ପୁରୁଷ ପୁଅଙ୍କର ଜୀବନ ବି ବହୁତ ଜ ମାନେ ସମସ୍ୟାମୟ। ନା ତାଙ୍କ ପକେଟରେ ଟଙ୍କା ଥାଉ ବା ନଥାଉ, ପିଲାର ଖୁସି ପିଲା ଗୋଟେ ଜିନିଷ ମାଗିଲା ବାବା ମୋର ଏଇଟା ଦରକାର, ହଁ ତତେ ଦିଆଯିବ। ସ୍ତ୍ରୀ ଟେ ଅଳିଗଲା ଏଇ ତାଙ୍କ ସ୍ତ୍ରୀ ଏମିତି ପିନ୍ଧୁଛି ନାହା ତୁ ମନ ଉୁଣା କଣ ନା ମୁଁ ଆଣିକିଦେବି। କିନ୍ତୁ ସିଏ ତାହା ପଛରେ କେତେ ଯେ କଷ୍ଟ କରେ ସେ କଥା ସିଏ ହିଁ ଜାଣେ।
ଆଜ୍ଞା।
ହେଲା।
ଆଜ୍ଞା ତ, ଆପଣଙ୍କୁ ଆପଣଙ୍କ, ଆପଣଙ୍କ ଦଶ ବର୍ଷ ତଳ ଟା ଟିକେ କହିବି ଆପଣଙ୍କୁ କଣ କଣ ସବୁ ପସନ୍ଦ ଲାଗେ, ଭଲ ଲାଗେ। କେମିତି କଣ ଆପଣ ତାଙ୍କ ଜୀବନ ଏଟା ଇଏ କରିଛନ୍ତି କିଛି କହିବେକି?
ତେ ତେଣୁକରି ଉ ମାନେ, ବିବାହ କଥା ବୈବାହିକ ଜୀବନ କଥା କିଛି ନାହିଁ ସମସ୍ତଙ୍କ, ଆ ଜୀବନରେ କିଛି ନା କିଛି ସ୍ମୃତି ଅନୁଭୂତି ଅଛି, ହଁ। ସମସ୍ତଙ୍କ ଜୀବନରେ କିଛି ନା କିଛି ଅନୁଭୂତି ଅଛି। ଅତୀତ ନ ରହିଲେ କଣ ବର୍ତ୍ତମାନ ସୁନ୍ଦର ଲାଗିବ? ଭବିଷ୍ୟ ଭବିଷ୍ୟତ ଚିନ୍ତା ମଣିଷ କରିପାରିବ। ଆଉ ଯଦି ତମେ ଯଦି ତମେ ଯଦି ହେଟା ବ- ତ ମାନ କଥାକୁ ମାନେ ଅତୀତ କଥାକୁ ନ- ଭାବିବ ମୁଁ ଅତୀତରେ କଷ୍ଟ କରିଥିଲି, ଏବେ ଏବେ ଯଦି ସୁଖ କରିବି ତାହେଲେ, ପୁଣି ଭବିଷ୍ୟତକୁୁ ଦୁଃଖ ପାଇବି।
ଆଜ୍ଞା ତ ଆପଣ କଣ? ମୋ ଭବିଷ୍ୟତଟା କେମିତି କଣ? ଯାଇଥିଲା ଆପଣଙ୍କ ଆପଣ ବ ବାହା ବା ପୂର୍ବରୁ ବହୁତ ଖୁସିରେଥିଲେ ନା ବାହା ହେଲା ପରେ ଖୁସିରେ କେମିତି କଣ ଆପଣଙ୍କୁ ଲାଗୁଛି।
ହଁ ବାହା ହେବା ପୂର୍ବରୁ ତ ବହୁତ, ସେ ଜୀବନ ତ ବହୁତ ଭଲ ଥିଲା, ଗୋଟେ ଝିଅ ଜୀବନ ହଉ ବା ପୁଅ ଜୀବନ ହଉ। ପୁଣି ବି ବାହା ହେବା ପର ଜୀବନ ବି, ଏ ବି ଗୋଟେ ଜୀବନ, କହିଲି ପରା ସବୁ ରଙ୍ଗ ସବୁ ରଙ୍ଗ ଲାଗିବାର ଅଛି।
ଆଜ୍ଞା ବୁଝୁଛି ବୁଝୁଛି ଆଜ୍ଞା ତ ମୁଁ ପଚାରତେ ମୁଁ ସେଇ କ ଆଜ୍ଞା ଆଜ୍ଞା ବୁଝୁଛି ମୁଁ ବୁଝୁଛି ଆଜ୍ଞା ତ ମୁଁ, ବୟସରେ ମୁଁ ଏବେକା ଏବେକା ବୟସରେ ଯେ ମୁଁ ବହୁତ କିଛି ଜାଣିଲିଣି। ସବୁ କିଛି ଜାଣିଛି ସବୁ କିଛି ଜାଣି ସାରିଲିଣି ସବୁ କିଛି ହେଇସାରିଲିଣି। ବୁଝିଛନ୍ତି।
ହଁ।
ଆଜ୍ଞା। ତ ସେଇ କଥା ପଚାରୁଥିଲି ତ ସେଇ କଥା ହିଁ କହୁଥିଲି ଆଜ୍ଞା। ହଁ କୁହନ୍ତୁ।
ତମେ ପୁଣି କଣ ଭାବିଥିବ ଯେ କେମିତି କଣ ସଂସାର, ଆଗକୁ ପ୍ଲାନିଂ କଣ କେମିତି ଗୋଟେ ଓଁ ତମେ ବି କେତେ କଷ୍ଟ ଭିତରେ ବି ବାପା ମା ତମକୁ ଚଳେଇଚନ୍ତି ସେମାନ ପ୍ରତି ନେଇ ତମର କଣ କର୍ତ୍ତବ୍ୟ ଗୋଟେ ଭାବିଚି ତୁମେ ଏଆ କରିବି। ମୁଁ ନିଜ ଗୋଡେ ରେ ଏମିତି ଠିଆ ହେବି ମୁଁ ଏ ବାଗେ ଦି ପଇସା ଇନକମ୍ କରିବି।
ଆଜ୍ଞା ଆଜ୍ଞା ନିଶ୍ଚିତ ସେମିତି ଗୋଟେ କିଛି ଭାବିଚି। ସେମିତି ହେଲେ କିଛି ଭାବିଚି। ତ ଜୀବନରେ କିଛିତ ନିଶ୍ଚିନ୍ତ କରିବାକୁ ପଡିିବ ଯେହେତୁ ଆ କପା ମାଇ ଆସେ। ସମ ତ ମାନେ ଏଇ କଥା ଭାବୁଛି ଆଉ। ତଅଁ କଲ୍ ରେ ମୁଁ ଫୋନ କଲ୍ କହି ପଚାରିଲେ ସବୁ କେରେଇ ଦେଇେଇ ପାରିବି। ତ ଏପଟେ ଟିକେ ଇଏ ଅଛି ଆଉ। ବଞ୍ଚି ଯିବ।
ହଁ ତେଣୁ କରି ଯାହାବି ହଉ ସବୁବେଳେ ମଜା ମସ୍ତି ଥିବ। ମାନେ କେବେବି ବଡ ମାନଙ୍କ କଥା କୁ ବାହାରି ଯିବନି ଯୋଉଟା ସେମାନେ କହୁଚନ୍ତି ସେଇଟା ନିଶ୍ଚିନ୍ତ ତମ ଭଲ ପାଇଁ କହୁଥିବେ। ଗ୍ରହଣର ଯୋଗ୍ୟ କହୁଥିବେ କେବେ ବି ସେମିତି ଭୁଲ୍ ଭୁଲ୍ ନିଷ୍ପତ୍ତି ନବନି କି କେବେ ଅତୀତକୁ ଭୁଲିଯିବନି। ଅତୀତ ଅତୀତରେ ମୁଁ କଣ ଥିଲି ଯଦି ମୁଁ ସେଇଟା ଭୁଲିଯିବି ତମେ ମୋ ବତ୍ ବର୍ତ୍ତମାନ ଭବିଷ୍ୟତ ଅନ୍ଧାର ହେଇଯିବ। ହେଲା ଆମ ଭିତରେ ଯେତେ ବି ରାଗ ଥାଉ ଯେତେ ବି ଅଭିମାନ୍ ଥାଉ ଅତୀତକୁ ଥରେ ଭାବିଦେଲ।
ଆଜ୍ଞା ଆଜ୍ଞା।
ଆଉ ତମେ ତ
ମୋ ଜୀବନ ଟା କଣ ତ ମୋ ଜୀବନ ଟା କଣ ତ ମୁଁ ବି ନିଜେ ଜାଣିନି ତ ବହୁତ୍ ମତେଇ
ନା ନା ସେମ୍ ଏ ଶୁଣ ଶୁଣ ଜୀବନ୍ ଟା କଣ ଜାଣିବା ସେଇଟା କଥା ନୁହଁ ଜୀବନ ଟା କଣ ଜାଣି ଜାଣିନୁ ସେଇଟା କିଛି କଥା ନୁହ
ଆଜ୍ଞା।
ହ କିନ୍ତୁ ହଁ। ଗୋଟେ ଭଲ ମଣିଷ ହୁଅ ପାଞ୍ଚ ଜଣ ପିଲାକୁ ଭଲ ଶିକ୍ଷା ଦିଅ କୁ ରାସ୍ତାକୁୁ ଯାଅ ନାହିଁ ହେଲା।
ଆଜ୍ଞା ଯାହା କହୁଛନ୍ତି ଠିକ୍ କହୁଛନ୍ତି ତ ମୁଁ ସେମିତି ନୁହଁ ମୁଁ ହଁ କହିଥିଲି ତ ଆପଣଙ୍କୁ ମୁଁ ତ ଖରାପ୍
ହେଲା ଖରାପ୍ ଟା ନୁହ ଖରାପେ କେହି ମଣିଷ ଜାଣି ଜାଣି ଖରାପ୍ ହୁଏନା ତାକୁ ସମୟ ପରିସ୍ଥିତି ତାକୁ ଚାପରେ ଖରାପ୍ କର୍ଦିଏ।
ପରିସ୍ଥିତି ଏୟାତ ଆ ଏବେ ବୟସ ତା କଥା ଆପଣନ୍ତ ଜାଣିଚନ୍ତି ଏ ବୟସ ତ ହବ ନିଶ୍ଚିନ୍ତ କର।
ବୁଝିଲେ?
ହଁ ହବ ଯେ ହେଲା ହୁଁ ହୁଁ କିନ୍ତୁ ହୁଁ। ମାନେ ପୁଣି ବି ମଣିଷର ତ ଗୋଟେ ଲୋଭ ଅ ଅଛି ନା ନା କାଳେ ମୋର ମୁ କାଳେ କିଚି ହେଇଯିବି ଝିଅଟା ଲୋଭ ଅଛି ନା ନାଇ?
ଆଜ୍ଞା ଆଜ୍ଞା।
ଯାହା ହଉ ମତେ ବି ମତେ ବି ଏତିକି ମୁଁ ଭଗବାନ୍ ଙ୍କୁ ଡାକୁଚି ତମେ ବି ଭଲ ମଣିଷଟେ ହୁଅ। ତମେ ବି ତା ହେଲେ ଗୋଟେ ମୋ ଝିଅ କୁ ପଚାରି ପାରିବ ଗୋଟେ କିଛି। ତାକୁ ଗୋଟେ ଲାଇନ୍ ତମେ କହିଦେଇ ପାରିବ।
ଆପଣଙ୍କ ଝିଅଁ ଙ୍କୁ?
ହଁ।
ଆଜ୍ଞା କହିବା ବଡ ପ। ଆପଣ ବୁକ୍ ଷବ୍ କହିଦିଅ ସବୁ ଠିକ୍ ହବ ଆଉ। ଆଜ୍ଞା କହିବି ତ ଇଏ ମୋର ଯା ଆଉ ଆପଣଙ୍କ ସହିତ କଥା ହେଇ ବହୁତ୍ ଖୁସି ଲାଗୁଚି। ତ ବହୁତ୍ ଆନନ୍ଦ ବି ଲାଗୁଚି।
ହଁ ମତେ ବି ତ ବହୁତ ଖୁସି ଲାଗୁଚି ମୁଁ ବି ବହୁତ ଇଚ୍ଛା ହଉଚି। ଇଛା ହଉଛି ବହୁତ୍ ଫୋନ୍ କରିବା ପାଇଁ। ଟାଇମ୍ ତ କମ ଟାଇମ୍ ପୁଣି କେତବେଳେ ଆଗକୁ ପୁଣି ଟାଇମ୍ ଦେଖିକି ମତେ ବି ଏ ଟିକେ ତମ ସହିତ କଥା ହେବାକୁ ଚାହେଁ ଆଉ
ତମ ସହିତ କଥା ହେବ। ପାଇଁ ତମୁଁ ଦିଦିନି ହେଲା କଥାହେଲିଣି। ତମେ ମତେ ବହୁତ ଭଲ ଲାଗୁଛିକଥା ହେପାଇଁ ଆହୁରି ଇଚ୍ଛା ହେଉଁଛି। ତମେ କେେବେଳେ ଟାଇଁମି ବାହାରକରି କି କଲ୍ କରିବ। ମୋ ସାଙ୍ଗରେ କଥା ହେଇପାରିବ ମୁଁ ପ୍ରି ଅଛି।
ହଉ ହଉ ଏବେ କେମ୍ ତି ଲାଗୁଚି ଉଁ ଏତେ ଲେଟ୍ ହେଲାଣି ନା ଶୋଇପଡିବା ତାନେ ମୁଁ ଏବେ ରଖୁଛି ପୁଣି କାନ୍ଦିକି କଥା ହେଇପାରିନି।
ଆଜ୍ଞାାସାରେ।